ହାଲୋ। ହଁ। ଆରେ ଦେଖି ସେ ଆଇ ଯେତିକି କରିବେ ଆଉ କେହି କରିବନି ଦୁନିଆରେ। କି ଆମ ଆମର ବି ଦେହ ଖରାପ ଥିବ ନା କି ମା କି
ନା କେବେତ ମନା କରିବନି ଯେ ମୁଁ କରିବିନି। ହେଲେ ସେଇ ଜିନିଷ ମୁଁ ବୁଝଉଛି ହେଲା।
ତ ସେଇଠି ରହିଲେ ତୋ ଛୁଆ କାମ ତୁ କରିବୁ?
ହଁ।
ଛୁଆ ତମର । ତତେ କରିବାକୁ ପଡିବ ମା କାମ ତୋ କାମ ତତେ କରିବାକୁ ପ ହଁ କାମରେ ଶଗମେ ସେ ଠିକ ରହିଯିବୁ ବେଟର ଛୁଆ ହେଲା ପରେ ସିଆଡେ ପଳେଇ ଆସିବୁ ଜଷ୍ଟ ଏକୋଇଶିଆ କି ମାସ ହବ ଦେଖେଇବୁ କମ ଏତିକି ସମୟ ମାନେ ଘରକୁ ଯିବୁ ବୋଲି ଛୁଆକୁ ନେଇକି ଆସିପାରିବ ନା ନାଇଁ ପଳେଇସ। ଦେଖେ ତୋର ଏଇ ବର୍ଷ ଭିତରେ ହେଇଯିବ ନାଇଁ ମୁଁ କହୁଛି ତତେ ହେଲା।
ହେଇଯିବ ତୁ ଟ୍ରାଏ ତୁ ଲାଗେ ହବ ଦେଖ ମୁଁ କହୁଛି ହବ ହେଲା। ମା ଅଛନ୍ତି କରିଦେବେ କାହିଁକି ନା ମୁଁ ମୁଁ ଯାହା କହିଛି ମୋର ଆଜି ଯାଏ ସେ ହେଇଚି ହେଇଛି ମାନେ ହେଇଛି ହେଇଛି। ମୁଁ ଜାଣିଛି । ଆଉ ଜାଣିଚୁନା ମୋର ବି ଇଏ ନୁହଁ ସବୁବେଳେ କହିବେ ତୁ ମୋ ପାଇଁ କଣ କରୁଚୁ? ତୋ ଘରଟା ସାରା ଲୋକଙ୍କୁ ଦି ମାନେ ଖନ୍ଦେଇକି ଦି ବର୍ଷ ଲଢିକି ତମ ପାଇଁ ଆସିଲେ ଆଉ କଣଟା ବଡ କହିଲୁ।
ହୁଁ।
ହ
ହଁ କେହି ବୁଝନ୍ତିନି। ତାପରେ ଭାଇଙ୍କୁ କିଛି କହୁଚି ହେଲା। ମାନେ ମୋର। ଭୁଲ ସବୁ କଥାରେ ମତେ ବି କହିଦଉଛନ୍ତି ମୁଁ ବୁଝିପାରୁନି ମୁଁ କଣ କରୁଛି ହେଲା।
ହୁଁ ସେଇଟା କହୁଛନ୍ତି ତୁ ମୋ ପାଇଁ କଣ କରୁଚୁ?
ହୁଁ ଯଦ ମୁଁ କହିବି କଣ କରୁଚୁ ଏଇଗୁଡ଼ ହେଲା ତାପରେ ନିଜେ ଘର ବନଉଚି। ଏ ଏଟା ତମ ଘର ଲୋକ ଙ୍କ ଖୁସି।
ଯଏ ଯଦି ଘର ବନଉଚ ତାହେଲେ ତୁ ତୋ ଖୁସି ପାଇଁ ଛାଡ ସେ କଥା କଣ କହିଲେ? ରାଗିବେ।
କହିସାରିଚି ଆଉ ରାଜିତ ହେଉଚନ୍ତି କଣ କରିବେ କେଜାଣି ଭବିଷ୍ୟତ ତ କଥା କିଏ ଜାଣିଚି?
ସେଇ ସେଇଆ ଜଲଦି ହେଲେ ଭଲ।
ତୁ ଭାଇଙ୍କୁ କୁହା କର ହଁ ଦେଖୀ ଦେବେ ଆଗୁଆ ଆମ ପାଇଁ ଏଇଟା ନା ଆଉ ଘର ତ ଆମେ କରିବା।
ଦେଖେ ଘର ଯେତିକି ଇମ୍ପୋର୍ଟାଣ୍ଟ ଛୁଆ ବି ସେତିକ ଇମ୍ପୋର୍ଟାଣ୍ଟ ନହଲେ
ନାଇଁ ଘର ଯେତିକି ଇମ୍ପୋର୍ଟାଣ୍ଟ ନୁହଁ ଘର ଯେତିକି ମ୍ପୋର୍ଟାଣ୍ଟ ନୁଅ ଘର ତ ଇମ୍ପୋର୍ଟାଣ୍ଟ କିନ୍ତୁ ଦେଖେ ମୋ ଦାଦା ମାନେ କେବେ ଗଲେ ଲୋ ଛୁଆ ମାନେ ବଡ ହେଇଲା ପରେ କେ ଗୁଡୁ କେଡ ବଡ ହେଲାଣି ଏବେ ଗଲା ଦାଦା ନା ନାଇଁ ତ ଛୁଆଟା ଇମ୍ପୋର୍ଟାଣ୍ଟ ନା ଆଗ ଆ ଛୁଆଟା ଆମେ ବଏ ବର୍ଷ ବର୍ଷେ ଦି ବର୍ଷ ପରେ ତାପରେ ବି ଆଉ ଗୋଟେ କଥା ଶୁଣ ଆ ଆଉ ଗୋଟେ କଥା ଶୁଣ ଏବେ ଆମ ବା ପଇସା ଅଛି ସିଚୁଏସନ ସମାନ ନଥାଏ ନା
ହଁ ଯେଖେ କାହାର ଗୋଟେ ଦେହ ଖରାପ
ସେଇୟା ବା କହୁଛି ବାପା ମା ଛନ୍ତି ବୁଢା ବୁଢୀ ଦି ଜଣ ଅଛନ୍ତି ନା ନାଇଁ। ତୋ ପାଇଁ ବି ୱେଟ କର ହଉଛି ନା ନାଇଁ? ସେ ସେଇଟା କୁ ଦେ ସେ ସିଏ ହେଲା ପ୍ରାକ୍ଟିକାଲ ଲୋକ ସିଏ ହଉ କି ସନ୍ତୋଷ ଭାଇ ହଉ ସେମାନେ ପ୍ରାକ୍ଟିକାଲ ଲୋକ ସେମାନେ ପ୍ରାକ୍ଟିକାଲ ଭାବିବେ ଆମ ଆମ
ପ୍ରାଟିକଲ୍ କଥା ସନ୍ତୋଷ ଭଇ ଙ୍କୁ ଯଦି କଣ କହିଲୁ? ସେ ଜିନିଷ ଟା ସେ ଶୁଣିବି ଏଇ ଲୋକଟା କଣ କହିଲେ ମାନେ ସେ ମତେ ତେ ସେଠି ମୁହଁ ଟାକୁ ଫୁଲେଇକିନା ବଉଛନ୍ତି।
ହଁ ହଁ ସେଇଆ ସେଇଟା ଯୋଉଟା ହେଲେ ଠିକ କଥା ଆଉ।
ଆବେ ତୁ କଣୁ
ନାଇଁ ନାଇଁ ମାଛ ମଜା ଅଛି। ହେଲେ ଭାତାନେ ତେନ୍ତୁଳି ରସ ଟିକେ ବାଜିି ଯଇଛି। ମାଛର କେତେ ପ୍ରକାର ଆଇଟମ ହେଇପାରିବ ନା ନାଇଁ? ପିଆଜ କମ ମାରି ଦଉଛୁ ଛୋଟ କାଟିକି ଅଧା ରସୁଣ ଛଚିକ କି। ଗୁଣ୍ଡ ଚିଲି ସୁସ। ଟମାଟ ସସ୍ ଚିଲି ଟାଇପ ର ଆଉ।
ଓହୋ ମତେ ଭଲ ଲାଗେ କ କହିଲୁ? ଦୁର୍ବଳ ଦୁର୍ବଳ ଲାଗୁଛି ପ କୋଳା କୋଳା ଯାଉଛି ସେଥିପାଇଁ ମତେ ଭଲ ଲାଗୁନି।
ଦେଖେଇବେ ଦେଖେ ହେଲା।
ଶୁଣିଲେ ତ ମାନେ
ଟୁ କହିଲା ବେଳେ ଲା ଯିବା ନା ତୁ ଟିକେ ଗୋଟେ ଶୋ ଫୋ କଲେ ମାଇଣ୍ଡ ଫ୍ରେସ୍ ଘରୁକୁ ଆସିଥିଲୁ ମାଇଣ୍ଡ ଫ୍ରେସ୍ କରେଇଲୁ ପୁରା ଖୁସିରେ ଥିଲୁ ତା ପରେ ପୁରା ଭଲ ଥିଲୁ ଆସି ସିଲା ପରେ ହେଲା ତୁ କହିଥିଲୁ ନା?
ହଁ ମୁଁ କହିଥିଲି।
ତୁ ଏବେ ଏମିତିଆ ଟେନ୍ ସନ୍ ମୁଁ ତ ସବୁବେଳେ କହୁଛ ନା ନାଇଁ ।
ଠିକ୍ ମୁଁ ଏବେ ଯୋଉ ଘରକୁ ଯାଇଥିଲି ଶୁଣ ମୁଁ ଯୋଉ ଏବେ ଘରକୁ ଯାଇଥିଲି ମୁଁ ଘରୁ ଆଇଲା ପରେ ମାନେ ମୋର ଏବେ ଆଉ ଭୁଲ୍ ସୁନ୍ ଠିକ୍ ଟାଇମ୍ ରେ ହଉନି। କୋଉଥିରେ ବି ନାଇ ହଉନି ମୋର ସେ ପ୍ରତେକ ମାସରେ ହଉନି ।
ଏ ହେ।
ତ ଏବେ ଯୋଉ ମାସେ
ହୁଁ।
ଘରୁ ଆସିଲା ପରେ ଆମେ ହେଇଛି ମୁଁ ମୋ ଭାଇସ୍ ତରଫରୁ ହଁ ଆର ମାସରେ ଗୋଟେ ଡେଟ୍ ଥିଲା ମୁଁ କୋଡ଼ିଏ ତାରିଖ କେମିତି ହେଲା ବୋଲି କାହିଁକିନା ଯେତେ ଜଲ୍ଦୀ ଓଭ୍ୟୁଲେସନ୍ ହବ ସେତେ ଜଲ୍ଦୀ ପିରିଅଡଶ୍ ଆସିଥିବ।
ଆଉ ତାହଲେ ତୁ ଜଲ୍ଦି ଇଏ କରନୁ ।
ଦେଖେ ଦେଖେ। ଏଇଟା ମୁଁ ଖାଲି ଚାହିଁଲେ ମୁଁ ଖୁସିରେ ରହିବି ହେଇଯିବ କି?
ଖୁସି ବାହାଘର ଯୋଉ ସେଇଥିପାଇଁ ହେଲାବେଳକୁ ଆ ଷ୍ଟ୍ରେସ୍ ହେଲେ ବି ଷ୍ଟ୍ରେସ୍ ହେଲେ ବି କ୍ଵାଲିଟି କମି ଯି ଜୁଏଲ୍ ଆଣିଛୁ ନା ନାଇଁ?
ଜାଣିଛି ଆଉ ଷ୍ଟ୍ରେସ୍ ଯୋଉ ତୁ ମାନେ ସିଏ ବି ବିଶ୍ଵାସ କରିବୁନୁ ମୁଣ୍ଡରେ ଖାଲି ଏମିତି ପାନିଆ ବୁଲେଇବୁ ନା ଖାଲି ଚୁଟି ଉପୁଡି ଆସୁଛି ।
ଦେଖ ମୋର ତ ମୁଁ ନଣ୍ଡା ହେଇଗଲିଣି ।
ମୁଁ ପୁରା ଚନ୍ଦା ମୁଁ ପୁରା ଚନ୍ଦା ମୋର ଖପୁରି ଦେଖାଯାଉଛି ମୋର
ମୋର ବି ସେଇ ଲୋ ତେଲ ଲଗେଇଲେ ତ ଯାହା ଦେଖା ଯାଉଛି ମୁଣ୍ଡ ଆଉ କହନି।
ତୋର ଚଳିବ ଟିକେ ମୋଟ ଚୁଟି।
ଉୁଁ ମତେ କହୁଛନ୍ତି ଚୁଟି ଏତେ ପତଳା ତମର ଏତେ ପତଳା ବୋଲି କହିଲା ଜାଣିଛୁ ନା ନାଇଁ ।
ମୋର ଯୋଉ ହୁମେପାତିକ୍ ମେଡିସି ସିନ୍ ପାଇଁ ଯାଇନଥିଲି
ହୁଁ।
ତୋ ଚୁଟି କାଟି ଦେ ହଁ ସେ ମତେ ଦେଖୁ ଦେଖୁ ଆଗ କହିଲା ଯେ ତୁ ବହୁତ ଷ୍ଟ୍ରେସ୍ ରେ ରହୁଛୁ ।
ସେଇ ହେବା ମାନେ ଭାଗ୍ୟ ଭଲ ଭାଇ ନୁହଁ ହ୍ୱାଇଟ୍ ସ୍ପଟ୍ ପାଇଁ କି ସିଏ କେବେ
କହିପାରିବେନି ତାଙ୍କ ଘରଲୋକ କହୁଛନ୍ତି ମତେ ହେଲା କହୁଛନ୍ତି ଯେ ମୁଁ ସମସ୍ତେ କହୁଛନ୍ତି ତାଙ୍କ ଘର ଲୋକ କହିଲେ ମୁଁ ଗୋଟେ ଜିନିଷ କହୁଛି ଯୋଉ ଦିନ ମୋ ସ୍ଵାମୀ ମତେ କହିବ ସେଦିନ ମୁଁ ଦେଖିବି ମୋର କଣ ହେଇଛି ନହେଇଚି ବୋଲି ସିଏ ତ ମୁହଁଖୋଲିକି ପଦୁଟିଏ ମୋତେ କିଛି କହୁନି ମୁଁ କାହିଁକି
ହଁ।
କହିବା କଥା ଯଦି ମୋର ସେଇ ଜିନିଷଟା ହେଇଥାନ୍ତା ହେଲେ
ସେଇଟା ତୋର କନ ସେ ତଳଟା କଣ ମନେ ମାନେ ତର କଣ ହେଇଯାଇଛି କଣ ଟା ହାତ ଭାଙ୍ଗି ଯାଇଛି ଛିଡ଼ି ଯାଇଛି କେମ୍ପା ନା କୁଜା ନା ତୁ କଣ ଏକରେ ତୁ କାମ କରୁଛୁ ତୁ ଏ ତତେ ପାଠ ପଢିଛୁ ତିନି ରେ ଚାକିରି କରିବାକୁ ଗଲେ କରିବୁ କହିବୁ କଣ ପାଇ ଜଣେ ତିନିରେ ଚାରିରେ ଆରେଞ୍ଜ ମ୍ୟାରେଜ କରିକି ତମେତେ ଦେଖିକି ଆଣିଛ ମୁଁ ଲଭ ମ୍ୟାରେଜ କରିକି ଆସିନି ସବୁଆଡେ କହିବେ ନା।
ମୋତେ ବେଳେ ବେଳେ କଣ ଫିଲ୍ ହୁଏ କହିଲୁ ଏଇ ମତେ ଯୋଉ କୁଆଡେ ନେଉନାହାନ୍ତି ମତେ ଦଉନାହାନ୍ତି ଯୋଉ ହେଲା
ହୁଁ ହୁଁ ନା କେମିତି କେ ରହୁଛନ୍ତିନି?
ହେଲା ମତେ ଏତେ ଫିଲି ହଉଛି ମୁଁ କଣ କରିବ ମୁଁ ଗୋଟେ ମଣିଷ ମାତ୍ର ବହୁତ ସାରା ଭାବନା ଆସିବ ନା
ଏକା ରହୁଛନ୍ତି ଲୋକ ଏକା ରହିଲେ କେତ
ଖୁସିରେ ରହୁଛନ୍ତି କିନ୍ତୁ ମୁଁ ଖୁସି ହେଇପାରୁନି ଲୋକ ଏକା ଲୋକ ରହିଲେ ଖୁସି ବୁଲନ୍ତି ସବୁ କରନ୍ତନ୍ତି କିନ୍ତୁ ଇଏ ପୁରା ମାନେଉ ଜଏଣ୍ ଫ୍ୟାମିଲିରେ ପାଇବୁ ସେ ଏକୁଟା ଟା ମୋ ସହିତ ସେଟାରେଇ ଦଉଛି
ହଁ ବସ ଏ ସେଇୟଆ ଠିକ କଥା କହିଲିବେ ଘରେଆ ରୋଷେଇ କର ଯୁଆଡେ ଯାଉ ଆସିକି ରୋଷେଇ କର ସକାଳେ ରୋଷେଇ କର ଦି ପରେ ରୋଷେଇ କର ପୁର ଠିକ କଥା କହିଲ ଜଏଣ୍ଟ ଫ୍ୟାମିଲି ତୁ ମାନେ ପ୍ରଜ୍ଞା ଭଲ ରହଆ କଥା। ସେଇଆ ଘରେ ତ କୋଟେ ଯାଅସ ସବୁ ମାନେ ଇଏ କର କୋଉଟେ ଆମେ ଭୁଲି ପାରୁଛୁ କୋଉ ଦିନ ଖାଲିଟାରେ ଯାଇକି ଭୁଲି ପାରୁଛୁ କହିଲୁ?
ନାଇଁ।
ସେ
ମତେ ରାଗ ଲାଗୁଛି।
ଜାଣିଛୁ କାନ୍ଦିଲେ ହେଲେ ସେ କାନ୍ଦ ଟା ବି କାହାକୁ କାହାକୁ ମନେ ପକାଇ କାନ୍ଦୁଛି ବୋଲି କୁହା ହବ।
ଓ ହୋଁ।
ମଣିଷ ଖୋଲିକି କାନ୍ଦି ବିି ପାରିବନି।
ଛୁଆ ବିଷୟରେ କଥା ଛୁଆ ବିଷୟରେ କଥା ଛୁଆ ରିଲେଟେଡ କଥା ମୋ ସହିତ ମୋ ସହିତ ମୋ ସହିତ କଥା ହେ ଛୁଆ ରିଲେଟେଡ ମାନେ ମୁଁ ଜାଣିଛି ନ ହଁ ହେଇଯିବ ହବ। ମାନେ ମୁଁ ଜାଣିଲି କାହିଁ କହିଲୁ ଆମର ଗୋଟେ ଜ୍ୟୋତି ତୁ ଜାଣିଥିବୁ ତୋର ମନ ନଥିବ ଟିକେ ଦୂର ଦୂର ନୁହଁ ସେ ପାଖରେ ଗୋଟେ ଯି ଗୋଟେ ସବୁବେଳେ ଆମ ଘରକୁ ଅଙ୍କି ସେ ତାଙ୍କୁ ଧରି କାହାକୁ ଜିଜୁ ଜିଜୁ ଧରା ଧରି କଲା ଯେ ତାର ଛୁଆ ହେଲା ତାର ଇଛା
ଯୋଉ ଯୋଉ ରିୟାନ ସା ପୂର୍ବୀ ଆସୁଛନ୍ତି। ମୁଁ ସେମାନଙ୍କ ସହିତ କଣ ଲାଗୁନି ଧରୁନି ନା କୁ
ହୁଁ ଗଲ ବ ସେମାନେ ତୁ ଏମିତି ଧରିବୁ ଯଦି ଅ ଲୋକ ଗୋଡେ ଗୋଡେ ଅଛନ୍ତି ଖରାପ ହବେ ନୁହଁ
ହଁ ସେ ତା ଶାଶୁ ବି
ମୁଁ କିନ୍ତୁ ଉଲଟା ମୁଁ ତ ସବୁବେଳେ କୁହ ନା ନାଇଁ ତୁ କଥା ହ ଭିଡିଓ କଲ ତ କରନୁଉ ଘରେ ଥିଲା ବଳେ ବି ମୋଟ କହିବି ତ ଆସେ ଧରେ ହବ ସେଦିନ କହୁଥିଲା ନୂଆ ଗୁଡ ନା ପୂଜା ଏମତି କହୁଛି ମେ ଖୁସି ଲାଗୁଛି ମାନେ ଇଏ କରିବେନି ଜଣେ ନା ସେ ହ ମୁ ଜଣଥିଲି ନାଇଁ ସେମତି ମୁଁ ତ ତତେ କ ତାକୁୁ ଭିଡିଓ କଲ କରି ଦେ ମୁଁ ହିଁ ତତେ ହିଁ କରେ ତୁ କ ନ କରୁଛୁ ବୋଲି ଝିଅକୁ ଦେଖିବାକୁ ମୁଁ ହିଁ କରେ। ତୁ ଯେତେ ଛୁଆଛୁ ତାକୁଣ୍ଡ ରହୁ ସବୁ ଅଛି ଆ ବିଷୟରେ କଥା ହବ ମୋ ସହିତ ଏହାୟ ବିଷୟରେ କଥା ହବ। ଯେତେ ଯେତେ ଏକ୍ୱେଣ୍ଟଟେଡ୍ ତୁ ନହ ତୁ ନୁହଁ ବିକଳ ହବୁ ବିକଳ ହବୁ ଠାକୁର ଦେବେ ଠାର ଏତେ ନିର୍ଦୟ ନୁହନ୍ତି ବିକଳ ହବୁ
ନାଇଁ କିଛି ଠାକୁର ନଟ ହଁ ମୁଁ ମୁଁ ଶୁଣ ମୁଁ ଆଉ ଥରେ ଫୋନ କରୁଛି ହେଲା ଉଠେଇବୁ ଆଉ। ହଁ।